ହାଲୋ।
ଶୁଭ ସନ୍ଧ୍ୟା।
ହାଲୋ।
ହଁ କଣ କରୁଚନ୍ତି?
ହଁ ଏଇ ଅଛୁ ରୋଷେଇବାସ ଚାଲିଚି ଆଉ।
କଣ ରୋଷେଇ କରନ୍ତି।
ଏ ପୋଟଳ ଫୋଟଳ କି ଭଜା ଫଜି ହଉଚି ଆଉ। ରୁଟି ହବ।
ଆଚ୍ଛା ରୁଟି ପୁଟଳ ଭଜା ଆଟା କୋଉଠି କି?
ହୁଁ।
ମାନେ ଏଇଟା କୋଉଠି ହୁଁ ମାନେ ଏଇଟା କୋଉଠି?
କୋଉଠାଇଁ ଘରେ।
ମାନେ କଁଉ ମାନେ କୋଉ ଡିଷ୍ଟ୍ରିକ ଏଟା?
ଏଟା ଏଟା ଖୋର୍ଦ୍ଧା ଡିଷ୍ଟ୍ରିକ।
ଆଚ୍ଛା-ଆଚ୍ଛା।
ହଁ
କଣ ଆପଣଙ୍କର ସେପଟେ ଫେମସ୍ ଖାଇବା କଣ କଣ ଖାଆନ୍ତି ମାନେ ବେଶୀ ପ୍ରିୟ ଖାଇବା କଣ?
କାର ମୋର ତ ପଖାଳ ଭାତ। ହଁ ପଖା ମୋର ପଖାଳ ଭାତ। ପଖାଳ ଭାତକୁ ଭଜା ଭଜିି ଯାହା ହେଲା ହୁଁ।
ପଖାଳ ତ ଆଉ ଉଁ। ମାନେ ଡିଷ୍ଟ୍ରିକ୍ଟରେ ଯେମିତି ଆମର ବାଲେଶ୍ଵର ହଉଚି ମାନେ ମୁଢିଟା ଆମର ଯେମିତିକା ପ୍ରିୟ ଖାଇବା ସେମିତି ଆ
ଅ ହଁ। ହଉ।
ଆପଣଙ୍କର କଣ ମାନେ ମାନେ ଖୋର୍ଦ୍ଧାରେ ସିଏ କଣ ଖାଇବା ପାଇଁ ପସନ୍ଦ କରନ୍ତି?
ରେ ନାନା ପ୍ରକାର ଜିନିଷ କିଏ ଯାହା ଇଏ ଅନୁସାରେ ଆଉ। ଯାହାର ଯୋଉଟା ଚଏସ୍ ସେ-ସେ ତାର ସେ ଏମିତି ଖାଉଚି ଆଉ କଣ। ଗୋଟେ ଘର ଭିତରେ ବି ଯେତେ ପ୍ରକାର ଲୋକ ଥିବେ ସେ ନାନା ପ୍ରକାର ଖାଇବେ କିଏ ରୁଟି ଖାଉଚି କିଏ ଭଜା ଖାଉଚି କିଏ ମେଗି ଖାଉଛି କିଏ କଣ ଖାଉଛି। ହଁ। ହାଲୋ। ହାଲୋ।
କରନ୍ତି ଆମେ ଯେମିତି ବେଶୀ ହଁ।
ହଁ ହଁ ସୁବୁଛି ହଁ ହଁ ସୁବୁଛି।
ହଁ ଦେଇକି ୟା ଭିତରେ କୁଆଡେ କଣ ବୁଲାବୁଲି ଯାଇଥିଲେ କି।
ବୁଲାବୁଲି ଯାଇଥିଲୁ ହେଇଗଲାଣି କେତେ ଦିନି ହେଇଗଲାଣି ବୁଲିିବାକୁ ଯାଇଥିଲୁ ରାମେଶ୍ୱର। ରାମ ଆଡ଼େ ଯାଇଥିଲୁ ଆଉ। ହ୍ୟାଲୋ। ଅଯୋଧ୍ୟା ଆଡେ ଯାଇଥିଲୁ ବୁଲିବାକୁ। ଅଯୋଧ୍ୟା ଆଡ଼େ ସିଆଡ଼େ ବୁଲାବୁଲି କରିଦେଇ ଆମେ ପ୍ରାୟ ଯାଉଛୁ ବୁଲିବାକୁ ଆଉ।
ଆଚ୍ଛା ସେପଟେ କଣ କଣ କଣ ଜାଗା ସବୁ ଅଛି ବୁଲିବା ପାଇଁ ଭଲ ଜାଗା।
ଜାଗା ତ ଅଯୋଧ୍ୟା ଗଲୁ ଆଉ ସେଆଡେ। କେତେ ପ୍ରକାର ଅଛି କେତେ ଆମେ ଏକାଥରେ ଯାଉ ମାନେ।
ହଁ ହଁ ବାହାରକୁ ବର୍ଷକୁ ବାହାରକୁ ବୁଲିବା ପାଇଁ ଯାଆନ୍ତି ଆଚ୍ଛା ଆଛା। ଯାହା ହଉ ଆପଣଙ୍କ ଭାଗ୍ୟ ବାହାରେଯାହା ହଉ ତୀର୍ଥ କରିବା ପାଇଁ ଯାଉଛନ୍ତି। ଆ ଆପଣଙ୍କ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ରେ କଣ କଣ ବୁଲିବା ଜାଗା ଅଛି। ଭଲ ଭଲ।
ଏମତି ବରୁଣେଇ ଏମତି। ଆମର ଲିଙ୍ଗରାଜ ଏମିତି ଜଗନ୍ନାଥ ପୁରୀ ତ ଜଗନ୍ନାଥ। ଲିଙ୍ଗରାଜ। ଅଁ ହଁ ହ ହ। ଖୋର୍ଦ୍ଧାଙ୍କ ଡିଷ୍ଟ୍ରିକ୍ମଟରେ ହଁ ଯେତେ ଅଛି। ମନ୍ଦିର ମାଳିନି ତ ଏଇଟା ଆଉ।
ହୁଁ। ମାନେ ଭୁବନେଶ୍ୱର ଠୁ ଆପଣଙ୍କ ଘର କେତେ ଡିଷ୍ଟାନ୍ସରେ।
ଆମେ ଏଇ। ଏଇ ଏଇ ରହିଲୁ ଏଇଠି ଏଇ ଶିଖର ଚଣ୍ଡୀ ଯୋଉ ଚନ୍ଦକାା କହନ୍ତି।
ହୁଁ ଚନ୍ଦକା ହଁ।
ଚନ୍ଦକା ଘର କରି ରହିଛୁ ଆଉ।
ଆଛା ଆଚ୍ଛା। ଯାହା ପାଖରେ ସଦାବେଳେ ଯେତେବେଳେ ବି ଚାହିଁଲେ ଆପଣ ଯାଇକି ବୁଲାବୁଲି କରିପାରୁଥିବେ ଭୁବନେଶ୍ୱର ମନ୍ଦିର ଗୁଡାକ।
ହଁ ଯାଉଛି ବୁଲାବୁଲି କରିବା ଯାଉଛୁ ଆଉ।
ଛୁଆମାନେ କଣ କରୁଛନ୍ତି। ପଢାପଢି କରୁଛନ୍ତି ନା କଣ।
ହଁ ହଁ ଛୁଆମାନେେ ପଢାପଢି କର ଆଉ। ପୁଅର ହେଲା ନାତିର ନାତି। ଆଦିର ତ ଥ୍ରୀ କ୍ଲାସ। ହଁ ହଁ ହଁ। ଥ୍ରୀ କ୍ଲାସ ହେଇଗଲାଣି।
ଆଛା ଆଛା।
ଆଉ। ଆଉ କଣ ଆମର। ନାତି ଟିଏ ଗୋଟିଏ ତ ନାତି ସେଇ ଥ୍ରୀ କ୍ଲାସ ରେ ପଢ଼ୁଛି। ଆଉ ଯେମତି ଆମର ତ ରେଲୱ ସର୍ଭିସ ଥିଲା। ଚାକରି ନାହିଁ ଆଉ ଘର ଦ୍ୱାର କରିକିରି ଏଠିରହିଛୁ ଆଉ।
ହଉ ଆଉ।
ଆଉ କଣ କରିବା।
ଆଛା ସେଇଥିପାଇଁ ଆଉ। କେହି ଏକା କଲେଣିି ସେଇଥିପାଇଁ ଓ। ସେ ହଁ ସେଇଥିପାଇଁ। ଓହୋ ସେଇଥିପାଇଁ ତୀର୍ଥ ଫୀର୍ଥ ଯାଇ ପାରୁଛନ୍ତି ନାଇଁ।
ହଁ ଟ୍ରେନ୍ ଫ୍ରି ତ।
ହଁ ହଁ
ହଁ ପାସ୍ ଅଛି ଆମର କଣ କରିବା ତମର ଆଉ କି କି ଛୁଆ ପିଲା
ମୋର ଏଇ ଝିଅ ଗୋଟେ ସେଭେନ କ୍ସରେ ପଢୁଛି ଶିଶୁ ମନ୍ଦିର ପଢେ ଆଉ। ତାର ଏଇଟା ସପ୍ତମ ହେଲା। ଆମେ ହଁ ଏପଣ ବା ବାଲେଶ୍ଵର କେବେ ଆସୁଛନ୍ତି?
ବାଲେଶ୍ଵର ହଁ ଦିଥର ଯାଇଛି ସେଟ ଯାଇଛି ହ ଇଏ ଯୋଉ ଦୁର୍ଗା ଅଛନ୍ତି ଜଗନ୍ନାଥ ଅଛନ୍ତି ସବୁ ସିଆଡେ ସିଆଡେ ବୁଲାବୁଲି କରିକି ଯାଇଛୁ ଏଇ ଯୋଉ ଦୁର୍ଗା ସେ ନଦୀକି ମଝିରେ ଯୋଉ ଦୁର୍ଗା ମନ୍ଦିର ଏଇ ସାଡେ ସାଡେ ସବୁୁ ବୁଲି ବୁଲିକିରି ଆଇଛୁ ଆଉ ପରେ ଯିବୁ ମୁ ଆମର ସେପଟେ ଗୋଟେ ରିଲେଟିଭ ଅଛନ୍ତି ତ ସେପଟେ ଯାଉଛି
ବାଲେସ୍ୱର କଉ ଜାଗାରେ ଅଛନ୍ତି।
ସେ ଯୋଉ ଗାଁ ନାଟା ମା କହିପାରିବିନି ମୋ ମନେ ନାଇ ସେପଟ ନାଇଁ ଆମେ ତ
ଏପଟରେ ନା ଆମେ ଯେମିତି ବାଲେଶ୍ଵର ବାଲିପାଡ ସାଇଡ ମାନେ ଏପଟ ସାଇଡ ରେ ରହୁଛୁ ସମୁଦ୍ର
ହଁ ବାଲିଆପାଳ ବି ଯାଇଥିଲୁ ବୁଲିବାକୁ ସେପଟେ ସେଇ ସାଇଡ ହଁ
ଆମ ଆମ ଘର ତ ବାଲିଆ ପାଡେ
ହଁ
ଏପଟେ ସମୁଦ୍ର କୂଳ ଆଡକୁ ଆସିଛନ୍ତି ନା ବୁଲିବା ପାଇଁ କେ ସମୁଦ୍ର ହଁ ଆମେ ସେଇ ସମୁଦ୍ର କୂଳ ସେ ବାଲପାଳ ପାଖରେ ଯୋଉ ପନ୍ଦର କିଲୋମିଟର ଆଖ ସମୁଦ୍ର କୂଳ ଆମ ଘରେ ସେଇଠି। ଡଗରା ଯୋଉ ସ ବିଚ ଆପଣ ସେ ଡଗରା ଏକା ଯାଇଥିବେ ବୋଧେ।
ହଁ ସେ ସେ ଯ ରିଲେଟିଭ ଅଛନ୍ତି ନା। ସେ ନେଇକରି ଗଲେ ଆଉ ମୁଁ ତ ଏପଟେ ଆମେ ଏପଟଆ ଲୋକ କଟକିଆ ଲୋକ।
ହଁ ସମୁଦ୍ର କୂଳକୁ ଯାଇଥିବେ ହଁ ତାହେନ ସେ ଡଗରା ଡୋଗରା ହଁ କେବେ ଆସିଥିଲେ ଲାଷ୍ଟ ଟାଇମ କେବେ ଆସିଥିଲେ?
ହେଇଗଲାଣି ବର୍ଷ ଉପରେ ହେଇଗଲାଣି।
ଆଚ୍ଛା ଆଛା। ଡଗରା ଅଛି ଚମୁକ ଅଛି ବି ସେ ମାନେ ଗୋଟେ ଉଦ୍ୟାନ ଅଛି ହଉଛି ନୂଆ ହେଈ ଉଦ୍ୟାନ ହଉଚୁ ପାର୍କ ଉଦ୍ୟାନ ହେଇଛି ସେ ବିଚ ପାଖରେ ସବୁ
ହଁ ସେପଟେ ତ ବେଶୀ ମାଛ ଘେ
ହଁ ଆମର ହଁ ହଁ ଚିଙ୍ଗୁଡି ଝିଲ ସବୁ ମାନେ ଝିଲ ଗୁଡାକ ଅ ଅଛୁ ଆଉ ମାଛ ଉପରେ ବେଶୀ ଆଉ ହୁଁ ଆ ଆପଣ ମାଛ ମାନେ ମାଛ ଖାଇବା ପାଇଁ ଭଲ ପାଆନ୍ତି ନା ନନ ଭେଜ ଖାଇବା ପାଇଁ କଣ ଟା ଭଲ ପାଆନ୍ତି?
ନାଇଁ ମାଛ ଖାଇବାକୁ ଟିକେ ଭଲ ଲାଗେ ଆଉ
ଆଚ୍ଛା ଆଚଛା ଆମତେ ଏପଟ ମାଛର କୋଉ ଆଇଟମ ଟା ବେଶୀ ଭଲ ଲାଗେ?
ମତେ ବେଶୀ ସୋର୍ଷୁ ମସଲା ଦେଇଯଉ ଆମ୍ବଲ ପିକରି କରନ୍ତି ସେଇଟା ଟିକେ ଭଲ ଲାଗେ ମତେ।
ହୁଁ ହୁଁ
ସେ ଝୋଳ ଟା ଖାଇବା କୁ ଟିକେ ଖଟା ଖଟା ହଁ ହଁ ଝୋଳ ଟିକେ ଖାଇଲେ ଗୋଳେଇ ଖାଇ ଭଲ ଲାଗେ
ହୁଁ ହୁଁ
ହ
ଆଉ ପିଠା ପିଠା ଖାଇବା ପାଇଁ ଭଲ ପାଆନ୍ତି?
ହଁ ମତେ ବେଶୀ ଚକୁଳି ପିଠା।
ହଁ ହଁ କଟାସ ବିରି ଚକୁଳି ନାଇଁ।
ହଁ।
ଚା ଚକୁଳି ହଁ ଚକୁଳି ପିଠାଟା ବି ମତ୍ ତେବି ବହୁତ ବଢିଆ ଲାଗେ।
ହଁ ଆମର କଣ ବୋହୂ ସବୁ କରିଦଉଚି ତ। ବୋଉ ସବୁ କରିଦଉଚି ଆଉ ମତେ ତ କିଛି କରିବାକୁ ପଡୁନି।
ଗୋଟାଏ ବୋଉ।
ହଁ ଗୋଟେ ପୁଅ ପୁଅ କି ଝିଅ ଝିଅ ବାହା ହେଇଯାଇଚି ପୁଅ ବି ବାହା ହେଇଯାଇ ବୋଉ ତ ସବୁ କରୁଚି ମୋର ଖାଲି ନାତ୍ କାମଟା ମୋର ଆଉ ସେ କେମିତି ସ୍କୁଲ ଯିବ କେମିତି ଟ୍ୟୁସନ୍ ଯିବ।
ଯାହା ଆପଣ ପୁଣ୍ୟ କରିଚନ୍ତି ନାତି ମାନେ ଖେଳଉଚନ୍ତି।
କ ହୁଁ ହୁଁ କଣ କରିବା ମା। ମଣିଷ ଜୀବନ ତ ଏଇଆ ଆଉ। ଆଉ ରୋଷେଇ ଆରମ୍ଭ
ନାଇଁ ରୁଟି କରିବି ଚା ଟିକେ ସନ୍ଧ୍ୟାରେ ପିଇକି ଛୁଆ ଝିଅକୁ ପା ଠ ପଢଉଥିଲି ଆଉ ରୋଷେଇ କରିବି ଉମ୍ ରୁଟି ଆଉ ଭଜାଭଜି କରିବି ଆଜି ତ ଗୁରୁବାରେ ଅଛି।
ହଁ ଆଜି ଗୁରୁବାରେ ଅରୁଆ ଆମର ବି ଅରୁଆ।
ନା ନା ଅରୁଆ ମୁଁ ଖାଇନି ବା କିନ୍ତୁ କଉଛ ମୁଁ ବି ହୁଁ ଉମ୍ ଇଏ ରାତିରେ ପ୍ରତ୍ୟେକ ଦିନ ରୁଟି ଖାଏ ଆଉ ହୁଁ ଆଉ କରିବି ଆଉ ଟିକେ ଲେଟ୍ ହେଲେ ଝିଅ ପଡ଼ୁଚି। ତକୁ ଟିକେ ଟାକ୍ସ ଦେଇକି ଆସିଚି ସେ ପଡୁଚି ପଢାପଢି ସରିଲେ ଆଉ ଖାଇବା ଆଉ।
ହଁ ହଁ। ଆଉ କୋଉ‌ ରହୁଚନ୍ତି କିଏ ଶାଶୁ ଶଶୁର ନା ନାଇଁ ଏକା ରଉଚ?
ଆଜ୍ଞା!
ଆଉ ଫ୍ୟା ଫ୍ୟାମିଲି ଆଉ କିଏ ଅଛନ୍ତି ନା?
ହଁ ହଜବେଣ୍ଡ ଅଛନ୍ତି ଆଉ ଝିଅ ତ ଛୋଟ ଏଇ ସେଭେନ୍ କ୍ଲାସ ହେଲା ପଢା ପଡି ଚାଲିଚି ତାର ଆଉ।
ଶାଶୁ ଶ୍ୱଶୁର ନାହାନ୍ତି ପାଖରେ?
ନାଇଁ ଶଶୁର ହେଇଚନ୍ତି।
ହଁ ହଁ।
ହୁଁ। ଯା ହଉ ପୁଣି କେତେବେଳେ ହଉଚ ଆପ୍ ପଣ ହଁ ପୁଣି କେତେବେଳେ ଆପଣ ବାଲପାଳ ଆମର ବାଲେଶ୍ୱର ସାଇଡ଼ରେ ବୁଲାବୁଲି କରନ୍ତୁ ଏପଟେ କ୍ଷୀରଚର ଗୋପିନାଥ ମନ୍ଦିର।
ହଁ ସେଇ ଗୋଟାକ ଦେଖିନି କ୍ଷୀରା ସେଇ କ୍ଷୀର ଚରା ମୁଁ ଗୋପୀନାଥ ଦେଖିବାକୁ ଯିବି ବୋଲି ମୁଁ କହୁଚି।
ଆଚ୍ଛା ଆଚ୍ଛା ନିହାତି ନିହାତି ଆ ଆପଣ ଆସନ୍ତୁ କ୍ଷୀରଚୋରା ସେପଟେ ପଞ୍ଚଲିଙ୍ଗେଶ୍ଵର, ନୀଳଗିର ଏ ମାନେ ରଜାଙ୍କ ଙ୍କର ଇଏ ଏଗୁଡ଼ାକ ସବୁ ବୁଲାବୁଲି କରିକି ଯାଆନ୍ତୁ ଚାନ୍ଦିପୁର ହଉଚି ବେଳାଭୂମି। ବୁଲାବୁଲି କରି ଆଆନ୍ତୁ। ଯାହା ଆପଣଙ୍କ ସହିତ କଥା ହେଇକି ବହୁତ୍ ଭଲ ଲାଗିଲା ବହୁତ୍ ଖୁସି ଲାଗିଲା ବି ନେ ମ ଆମେ ପୁଣି କଥା ହବା ହେଲା ରକୁୁଛି ଅହଁ